ହଁ ଶୁଣାଗଲା ମୋ ମୋ କଥା ଶୁଣାଗଲା?
ହଁ ଶୁଣା ଗଲା।
କଣ କରୁଛନ୍ତି ଆପଣ?
କିଛନି ବସିଛି।
ହଁ ହୁଁ।
ଏ ନା।
ହଁ ବର୍ଷା ହଉଛି।
ମର କମି ଗଲାଣି ଏବେ ହୁ। ଜୋରେ ବର୍ଷା ହେନି ଝିପ୍ ଝିପ୍ ହଉଛି କିନ୍ତୁଗ ହଁ ଘଡଘଡି କିନ୍ତୁ ମାରିଥୁଲା ସନ୍ଧ୍ୟା ବେଳେ ଏବେ ଆଉ ମାର୍ନି ସନ୍ଧ୍ୟା ବେଳେ ମାରିଥିଲା ଯୋର୍ରେ।
ନା ନାଇ ପ୍। ମୁଁ ଏଠି ଘରକୁ ଆସିଥିଲି।
ଓହୋ।
ନା ନା।
ଆଉ କେତେବେଳେ ଖାକ୍
ଦଶ୍ ପାଞ୍ଚ ମିନିଟରୁ ଘରକୁ ଆସିଲି ଫେର୍ ଯାଉଛି।
ଓହୋ ସାଙ୍ଗ୍ ସାଙ୍ଗ୍ ପଳେଇବେ ନା। ବାହାରେ ଖାଇବେ ନା ଘ
ବାହାରେ ନା।
ଓହୋ।
ଲେଟ୍ ହେଲା।
ହ କେତେ ନଅଟା ଦଶଟା ବେଳେ ଖାଉଛନ୍ତି ନା କେତବେଳେ?
କଣ କହିଲେ ଶୁଣା ଗଲାନି?
ବାରଟା ଗୋଟେ।
ଏତ ରାତିରେ? ଶୁନାଯାଉନି ଠିକ୍ ସେ ମାନେ ଆୱଜ୍ ଟା ସ୍ଲୋ ଆସୁଛି।
କହିଲି ଲେଟ୍ ଟିକେ ହଉଛି ଆଉ।
ହଁ ହଁ କାମ କରୁଛନ୍ତି ଆଉ।
ଶୁଭା ଗଲା?
ହଁ ହଁ ହଁ ଘରେ ସମସ୍ତେ ଭଲ ଅଛନ୍ତି
ହଁ ସବୁ ଭଲ।
ହଁ ଆଜ୍ଞା। ଆଉ ଆମର ମୋ ଆପଣଙ୍କର ଜଏଣ୍ଟ ଫ୍ୟାମିଲି?
ଆପଣଙ୍କର?
ମୋର ବାପ ଘର ଜଏଣ୍ଟ ଫ୍ୟାମିଲି ଶାଶୁ ଘର ନୁହଁ।
କଣ କହିଲେ?
ମେରେଜ କଲେ?
ହଁ ମୋର ଏବେ ତିନି ବର୍ଷ କମ୍ପ୍ଲିଟ ହେଲା, ମ୍ୟାରେଜ କୁ। ହେଲୋ
କଣ କହିଲେ?
କୁହନ୍ତୁ
ହଁ କ ଆପଣ କହୁନାହାନ୍ତି ଏବେ କଣ କରୁଛନ୍ତି? କାମ ନା କଣ କରୁ ବ୍ୟସ୍ତ ଅଛନ୍ତି କି?
ନାଇଁ ବ୍ୟସ୍ତ ନାଇଁ, ବସ୍ତି ଗାଡିରେ।
ଓହୋ ଆଜ୍ଞା ଆଉ ଆପଣଙ୍କର ମ୍ୟାରେଜ କେବେ?
ଆହୁରି ଆଠ, ନଅ ବର୍ଷ ପରେ।
ଷ୍ଟେବୁଲ ହେଲା ପରେ ନା ଭଲ ସେ ନିଜେ ସେଟେଲ ହେଲା ପରେ ଯାଇକି ମ୍ୟାରେଜ।
ହୁଁ
ସେଇଟା ହିଁ ଭଲ। ହୁଁ ହୁଁ ଘରେ ସମସ୍ତେ କଣ କରୁ ସେ ନିଜେ ସେଟେଲ ହେଇନଥିବ ଆଉ ଜଣଙ୍କୁ ଆଣିକି ରଖିଲେ କିଛି ଲାଭ ନାହିଁ।
ସେ ମୋତେ ବିଲା ଟୋଟିି ଏଲା।
ଓ ଏତେ ଛୋଟ।
ମୁଁ ତ କହୁଛି ଆଜ୍ଞା ଆ ବହୁତ
ମୋ ଭାଇ ସାଙ୍ଗର ମୋ ଭାଇ ସାଙ୍ଗର ହଁ। ମୋର ମୋର ଛଅ ଟା ଭାଇ ଛୋଟ ସଭା ସାନ କ୍ଲାସ ଥ୍ରୀ। ସଭା ବଡ ଯେ ଏମ ବି ଏ କରୁଛି।
ଆପଣଙ୍କ ବଡ ଭାଇଙ୍କୁ କେତେ ବର୍ଷ ହେଲା?
ସେ ପଇଁତିରିଶ ପଇଁତିରିଶ ଖଣ୍ଡେ ହବ ଥାର୍ଟି ସେଭେନ।
ତାଙ୍କର ମ୍ୟାରେଜ ହେଇ ସାରିଲାଣି?
ହଁ ମ୍ୟାରେଜ୍ ହେଇ
ତାଙ୍କର ମାନେ ପିଲା ଛୋଟ ପିଲା ଅଛନ୍ତି ପିଲା?
ଗୋଟେ ପୁଅ।
ସେ କେତେ ବଡ ହେଲାଣି?
ତାକୁ ହେଇଗଲାଣି ଫୋରୟରସ୍।
ଓ ଆପଣ କେତେ ଭାଇ ଭଉଣୀ କି?
ଆମେ ହେଲୁ ଚାରି ଭାଇ ପାଞ୍ଚ ଭଉଣୀ।
ଓହୋ ସବୁଠୁ ସାନ ଆପଣ ନା କଣ?
ନା ନା ମୁଁ ତଳେ ଗୋଟେ ସାଙ୍ଗ ଭାଇ ଅଛି।
ଓ ତାଙ୍କୁ କେତେ ବର୍ଷ?
ତାରତ ଟେନ୍ଥ ହେଲା।
ଏ ସବୁ ମାନେ ଭଉଣୀ ମାନଙ୍କର ବାହାଘର ହେଇଯାଇଛି?
ନା ନା ଭଉଣୀ ଗୋଟିଏ ଭଉଣୀ ବାହାଘର ହେଇଛି। ମାନେ ସେ ବି ଭାଇଟୁ ବଡ ହେବ ତାର ଗୋଟେ ପୁଅ ଗୋଟେ ଝିଅ।
ଓ ଆଉ ଆଉ ସବୁ ଆଉ କେତେ ଭଉଣୀ ରହିଲେ।
ରହିଲେ ଚାରିଜଣ।
ପଢୁଛନ୍ତି ସମସ୍ତେ।
ଜଣଙ୍କ ମ୍ୟାରେଜ ଏବେ ଏଇ ଆର ମାସରେ
ପ୍ରିପାରେସନ୍ ଚାଲିଥିବ ଆଉ।
ହଁ ହଁ ହଁ ଓହୋ! ଆପଣଙ୍କର ବାଳକାଟି ନା ଆପଣଙ୍କ ବାଳକାଟି ନା କୋଉଠି? ନା ବାଲିପାଟଣା ବାଲିପାଟଣା ଏଟ ମାନେ ସେଟା ଭୁବନେଶ୍ଵର ରୁ କେତେ ବାଟା ହବ?
ଭୁବେଶ୍ୱରରୁ ପନ୍ଦର କିଲୋମିଟର।
ହଁ ହଁ। ଓହୋ ଏଟେ ସାଇବା ମନ୍ଦିର ଆଡେ ଦେଇକି ଯିବାକୁ ପଡିବ କି?
ହ ହଁ ହ।
ଟଙ୍କ ପାଣି ରୋଡ଼ ହିଁ। ଆମର ତ ସେପଟେ ମୋର ଦାଦାଙ୍କ ଘର ସେଇଠି। ସାଇବାବା ମନ୍ଦିର ପାଖରେ। ମୁଁ ବ୍ରହ୍ମେଶ୍ଵର ସ୍କୁଲ ଜାଣିଛ ନା ବ୍ରହ୍ମେଶ୍ଵର ସ୍କୁଲ।
ସରସ୍ଵତୀ ତ
ନାଇଁ ବ୍ରହ୍ମେଶ୍ଵର ବ୍ରହ୍ମେଶ୍ଵର।
ହଁ ହଁ ବ୍ରହ୍ମେଶ୍ୱର ସ୍କୁଲ ଜାଣିଛି।
ମୁଁ ପଢ଼ୁଥିଲି ସେଇଠି।
ମୁଁ ବି ସେଇ ପାଖ କଲେଜ ରେ ପଢ଼ୁଥିଲି ସରସ୍ଵତୀ ରେ।
ହଁ ଓ ଓହୋ ଏଇଠି ପଢୁଥିଲ, ହଁ ସେଠି ସାଇ ବିଣା ପାଣି ସ୍କୁଲ ନାଇଁ କି ଏବେ?
ସାଇ ହଁ ସେଠି ମୁଁ ଭାଇ ଭଉଣୀ ପଢୁଥିଲି ଓ ତମେ ସରସ୍ଵତୀ ସ୍କୁଲର ସରସ୍ଵତୀ ସ୍କୁଲ ରେ ବି ପଢୁଥିଲ କି ନା
ନାଇଁ ନାଇଁ ସ୍କୁଲ୍ ରେ ପଢିନି କଲେଜ।
କଲେ ଓହଁ। ଓହୋ ସେଠି ଯଉ ଉ ସେଠି ଆଗରୁ ଥିଲେ ଯୋଉ ଚନ୍ଦନ ଗୁରୁଜୀ ବୋଲି ଜଣେଥିଲେ ସେ ଆଉ ଥିଲେ ନା ନା ନଥିଲେ ଆପଣ ପଢିଲା ବେଳେ।
ପ୍ରିନ୍ସିପାଲ କିଏ ଥିଲେ?
ସିଏ ସେଠି କଣ କହିଲ ପ୍ରିନ୍ସିପାଲ ଥିଲେ, ପ୍ରିନ୍ସିପାଲ ଥିଲେ, କଲେଜ ରେ ସରସ୍ଵତୀ କଲେଜ ରେ।
ସ୍କୁଲ ରେ ପ୍ରିନ୍ସିପାଲ କିଏ ଥିଲେ ମୁଁ ଜାଣିନି।
ନାଇଁ ସରସ୍ଵତୀ କଲେଜ ରେ ମୁଁ କହୁଛି ତାହେଲେ ତମେ ପଢିଲା ବେଳେ ନଥିବେ। ପ୍ରିନ୍ସିପାଲ ଥିଲେ ସିଏ।
ପ୍ରିନ୍ସିପାଲ ଥିଲେ କର ଦେବୀ ପ୍ରସାଦ କର।
ହଁ ଏବେ ମୁଁ ଜାନି ସେତେବେଳେ ଥିଲେ। ଫାଷ୍ଟ ଏଇ ବରଡ ବ୍ରିଟ କଲୋନୀରେ ସେ ହେଡ ସାର୍ ଥିଲେ। ତାପରେ ସେଠି ପ୍ରିନ୍ସିପାଲ ଯାଇ ହେଲେ।
ଜାଣିଲି ଜାଣିଲି ଜାଣିଲି। ସିଏ ଥିଲେ ତାଙ୍କ ପରେ ଦେବୀ ପ୍ରସାଦ କରହଲେ ତାଙ୍କ ପରେ ଏବେ ଅଛନ୍ତି କଣ ତାଙ୍କ ନାଁ
ଓହୋ ହଁ ସେ ସ୍କୁଲରେ ଥିଲେ ତାପରେ ସେଠିକି ଗଲେ ତ ଆଉ।
ଏବେ ରିସେଣ୍ଟ ବାପାଙ୍କର ବ୍ରେନ ଷ୍ଟ୍ରୋକ ହେଇଥିଲା।
ଓହୋ! ଠିକ ଅଛନ୍ତି ଏବେ?
ହଁ ଠିକ୍ ଅଛନ୍ତି ଟ୍ରିଟମେଣ୍ଟ ଚାଲିଛି ଆଉ।
ହଁ। ଓହୋ ଆଉ ଦି ଭଉଣୀ ପାଠ ପଢୁଛନ୍ତି ନା?
ହୁଁ।
ଯୋଉ ଗୋଟେ ଭାଇଙ୍କର ମ୍ୟାରେଜ ହେଇଛି ନା କେତେ?
ଗୋଟେ ଭାଇ ଗୋଟେ ଭଉଣୀ ବାହା ହେଇଛନ୍ତି।
ଓହୋ ଆଉ ଓହୋ ହୋ। ହ
ମୋ ଉପରେ ତ ଆହୁରି କେତେ ଜଣ ବି ଅଛନ୍ତି।
ତମର ହେଲା ବେଳକୁ କେତେ ଡେରି ଆହୁରି? ଆମୋର ତ ଆମୋର ମୋର ଦାଦା ସଭା ସାନ ଭାଇର ହେଲା ବେଳକୁ ଆମେ ପୁରା ବୁଢୀ ହେଇଯାଇଥିବୁ। ହ୍ୟାଲୋ ଶୁଣା ହେଲା?
ହଁ ଶୁଭାହାଛି।
ହଁ। ଓଉ ତମ ପରେ ଆଉ ଆଉ ଜଣେ ପୁଅ ଅଛନ୍ତି?
ହଁ।
ତମ୍ ଆମ୍ ଯୋଉ ମା ଭଲ ଅଛନ୍ତି
ହଁ ଭଲ ଅଛନ୍ତି
ହଁ ହଁ ଓହୋ ହୁଁ ହୁଁ ମର ତ ହ ଓହୋ ଏବେ କଣ ମାନେ ଘରେ କାମ ଥିଲା ଯାଇଥିଲେ ନା ଏମିତି ବୁଲିବାକୁ ଯାଇଥିଲେ ଏବେ
ନାଇଁ ଘରେ ଟିକେ କାମ ଥିଲା
କଣ ସାଙ୍ଗେ ସାଙ୍ଗେ ଯାଇକି ସାଙ୍ଗେ ସାଙ୍ଗେ ପଳେଇଆସିଲେ
ହଁ ହଁ
ଓ ହଁ ହଁ ଆଉ କ କଲେଜ କଣ କହିଲେ
ହୋଟେଲ ଟିକେ ଟିକେ ଯାଉଛି
ତମର ହୋଟେଲ ଅଛି
ହୁଁ ହୁଁ
ଓହୋ ଆଉ ପ କଲେଜ ଯାଉଛ କେତେବେଳେ
କଲେଜ ଯାଉନି ଖାଲି ଏକ୍ଜାମ ଦେବାକୁ ଯାଉଛି
ହଁ ହଁ ଓହୋ ହଁ ହୁଁ ଭଲ ଆଉ ଟ ଟ୍ରକ୍ ତମର ଚାଲିଛି
ହୁଁ ହୁଁ
ଓ ବୁଝୁଛ ତମେ ନା ଚଲଉଛ
ଚଲଉନି ବୁଝୁଛି ମୁ
ଓହୋ ଆଉ ବାହାରେ ରହୁଛ ସବୁବେଳେ
ଆରେ ଗାଡି ଯାଉଛି ତ ରିକ୍
ବୁଝ୍ ବୁଝା ବୁଝି ଆମର ତ ବସ୍ ଯାଉଛି ବୋଲି ସବୁବେଳେ ଟେନସନ ଆମର ବସ୍ ଅଛି ନା
କୋଉ ବସ ନା କଣ?
ଶି ଶୀ ଶ୍ରୀ ଗଣେଶ ଓମ୍ ଶ୍ରୀ ଗଣେଶ
ହଁ ସେଇ ବରମୁଣ୍ଡା ବସ ତ ବାପା ଆମର ବି ତ ବସ ଚାଲିଛି ସମ୍ପର୍କ
କି ମୋ ଦାଦା ଜାଣିଥିବେ ତାହେଲେ
ଦାଦାଙ୍କୁ ପଚାରିବେ ସମ୍ପର୍କ କିଏ ସେ ଜାଣିବେ
ଓହୋ କୋଉ ଲାଇନ ତମର
ଆମର ଚାଲିଛି ବାହାରକୁ ସବୁ ମାନେ ଟୁର ମାନେ ନେପାଳ ଆଉ ଉତ୍ତର ଭାରତ ଦକ୍ଷିଣ ଭାରତ ଏମିତି ସବୁ
ଆଉ ନାଇଁ ଆମର ହେଲା ଭଞ୍ଜନଗର ଲାଇନ ନୟାଗଡ଼ ଭଞ୍ଜନଗର ହଁ ହଁ
ସାର୍ ଙ୍କୁ ପଚାରିବ ସେ ଚିହ୍ନିଥିବେ
ଜାଣିଥିବେ ଜାଣିଥିବେ ତ ହଁ ଦାଦା ତ ଏଇ ଲାଇନ୍ ରେ କୋଡିଏ ପଚିଶ ବର୍ଷ ହେଲାଣି ଅଛନ୍ତି ହୁ ବସ୍ ଲାଇନ୍ ରେ
ପଚାରି ଦେବେ ପ୍ରମଦ କୁମାର ଜେ ଜଣେ କେ ଜାଣିଦେବେ ସାଙ୍ଗ ସାଙ୍ଗ
ହ ହଁ ତାହେଲେ ଜାଣିଦେବେ କାହିକିନା ସେ ଆପଣ ଏଆମ ସାଇଡ ର ଆମର ହେଲା ବରଗଡ ବ୍ରେଡ କଲୋନି ନା ତ ଜାଣିଦେବେ ସେମାନେ ହୋଉ ମୁଁ ରଖୁଛି ଆଉ କଲ କରୁଛି ହେଲା ହ